ହଫ
କଣ କରୁଛ ସାଙ୍ଗ?
ଏଇ ପାଶ ତମେ
ଏ ମୁଁ ବସିଛି ଆଉ କଣ ଖାଇଥିଲ?
ପାଇାଇନି କିଛି ସ୍କୁଲ ଯାଇଥିଲେ ସ୍କୁଲ ଆସି କେ ବସଛି।
ଓୋ ଭଲ ଆଉ। ଆଜି ତମ ଆଡେ ପାଗ ଟା କେମିତି?
ପାଗ ତ ସକାଳୁ ବର୍ଷା ହଉଛି ଏ ଟିକେ କଣ ପାଗ ଅଛି।
ତମେ ଗୋଟେ ଜିନିଷ ନଜର କରିଥିବ ସକାଳେ ବର୍ଷା ଟା ହଉଥିଲା କିନ୍ତୁ ଏଇନା କେତେ ଗରମ ହଉଛି କହିଲ।
ହଁ ଠର ନା
କହିଁ ହଁ। କାହିଁକି ହଉଛି କହିଲ ଜାଣିଛ ଏ ବିଷୟରେ କିଛି
ହଁ ଯେହେତୁ ଆମ ଆଡ ଲୋକ ସଂଙ୍ଗେ ବଢଆ ଗଛ ଫଛ କାଟିି ଦଉଛନ୍ତିଛନ୍ତି ଗଛ ହିଁ ରହୁନି ସେପାଇ ବାୟ ପବନ ବି ହଉନି। ବର୍ଷା ହେଲେ ବି ଆମକୁ ଗରମ ଲାଗୁଛି। ତା ବର୍ଷା ବି ଠିକ ଭାବରେ ହଉଛି।
ହଁ ଆକ୍ଚୁଆଲି ବୃକ୍ଷରୋପଣ ଟା କମିଗଲା। ଲୋକମାନେ ଯେହେତୁ ବୁଦ୍ଧି ହେଲେ ତ ସେଥିପାଇଁ କଣ ହେଲା।
ଟିକେ ବି ସେ ଲଗାଉନାହିଁ
ଲଗଉନାହାନ୍ତି ସବୁଆଡେ ତ ଘର ଦ୍ଵାର କରିଦେଲେ। ତମର ଜାନ ଅଙ୍ଗାର କମ୍ଳ ଗଛ ପାଇଲାନହି ଗଛ ସିନା ଆକାଶ ସିନା ପାଣି ଟାଣିଲେ ମାଟି ତଳୁ ସ ବର୍ଷା ଟା ହବ। ବର୍ଷା ହେଲାନି। ସେଇ ସେଥିପାଇଁ ହଇରାଣ ହେଲେ ଆମେ ଆମେ ଯେହେତୁ ଗଛ କାଟିଛନ୍ତି ଆମେ ହିଁ ହଇରାଣବା ହଠାତ୍ ଗରମ ହଉଛୁ ହଠାାତ ବର୍ଷା ହଉଛି ସେଥିପାଇଁ ଆମର ହିଁ ଦେହ ଖରାପ ହଉଛି। ହଠତ୍ ଗରମ ଟ ହଉଛି ହଠା ଥଣ୍ଡା ହେଇଗଲା ବେଳକୁ ଦେହ ଖରାପ ହଉଛି ନା ନାଇଁ।
ହଁ।
ତାପରେ ବି ଆଉ ଗୋଟେ ଜିନିଷ ତମେ ଦେଖିଥିବ ତମ ପିଲା ବେଳେ ଯୋଉ ସବୁ ଜିନିଷ ମିଳୁଥିଲା କିଛିଟା ଜିନିଷ ଫଳ ହଉ ପନିପରିବା ହଉ ଏବେ ମିଳୁନି ସେ ଜିନିଷ
ନା ଏବେ ବିଲକୁଲ ମିଳୁନି ଯଦି ବା ମିଳୁ ସିଏ କଣ ଆମର ଦେହ ପାଇଁ ବି ଠିକ ନୁହେଁ। ଆସ୍ତେ ଯୋଉ ଆମର ଖା ସେଟା କଣ ଆମ ଖତା ସାରା ଆମେ ଯୋଉ ଜୈବିକ ସାରା ଦେଇକି ଆମେ ତାକୁ ମନ ଅଛି। ଏବେ କଣ ସବୁ ରା ଏମ କେ ସା
ଠିକ କଥା କହିଲ ଆକ୍ଚୁଆଲି ଆମର କଣ ହଉଥିଲା ଆଗରୁ ଖତ ଦେଇକି ହଉଥିଲା ଠିକ ଟାଇମ ରେ ବର୍ଷା ହେଲା ଠିକ ଟାଇମ ରେ ଯୋଉ ଟାଇମ ରେ ଯାହା ହବା କଥା ସେଇ ଟାଇମ ରେ ହେଲା ଗଛ ବଢିଲା ଗଛ ବଢିଲା ଆମେ ଭଲ ଖାଦ୍ୟ ଟା ଖାଇଲି ପ୍ରାକୃତିକ ଜିନିଷ ଟା ଖାଇଲେ ଏବେ ଯେହେତୁ ଠିକ ଟାଇମ ରେ ହଉନାହାନ୍ତି ଚାଷୀ ମାନେ କଣ କରହୁଛନ୍ତି ସାର ଦଉଛନ୍ତି ଗଛରେ ସେଇ ସାର ଗୁଡ ଦେଲା ଫଳରେ ଅଧିକ ପଇସା ଦେଇକି ଜିନିଷ ଆମେ କିଣିଲେ ହେଲେ ଭଲ ଜିନିଷ ବି ପାଇଲେନି ସାର ମସଲା ଦିଆ ଯାହା ଫଳରେ ଆମର ଆମ ପରିବାର ସମସ୍ତଙ୍କର ଦେହ ଖରାପ ହଉଛି ହଁ କି ନାଇଁ
ହୁଁ ହଁ
ଆଉ ଜନସଂଖ୍ୟା ଏତେ ବୃଦ୍ଧି ହେଲା ଯେ ଆଉ ବି ସେମିତି ଗୋଟେ ବାରିରେ ବି କିଛି ଗୋଟେ ଫସଲ କରିପାରିବୁନୁ ଜାଗା ଥିଲେ ତ କରିବୁ ସବୁର୍ ତ ଘର ସବୁ ହ ନହିଁ ଆ ତମ ଆଡସ କେମିତିଆ କଣ ସିଚୁଏସନ୍
ଆମର ତ ଆଧ ଲ ଚାଷ ଚା ହ କର ନା
ସସ କରନାନ୍ତି ହଁ ଠିକ କଥା କହିଲ କାହିଁକ କରୁନାହାନ୍ତି କହିଲ ଶୁଣନ୍ତୁ କାହିଁ କରନାହାନ୍ତି କହନି ଏବେ କଣ କହିଲୁ ଏଇ ସାର ମସଲା ଖାଇଲେ ଆମେ ଆଉ ସେତିକି ମାନେ ପାୱାର ଆମ ବଡିରେ ଆଉ ନାହିଁ ଆଗେ ଯେମିତି ଲୋକମାନେ ଯେତେ ପରିଶ୍ରମ କରୁଥିଲେ ପରିଶ୍ରମ କରିଥିଲେ ଆମେ ସେତିକି ପରିଶ୍ରମ କରିପାରୁନାହାନ୍ତି ଆମେ କହୁଛନ୍ତି ସିନା ଆମେ ଭଲ ଖାଦ୍ୟ ଖାଉଛୁ ପିଜା ବର୍ଗର ଭଲ ଏଇ ସବୁ ଖାଉଛନ୍ତି କିନ୍ତୁ ଏୋଟା ଆଦୌ ଭଲ ଜିନିଷ ନୁହଁ ସେମାନଙ୍କର ଦେଖିବ ଏବେ ଛୋଟ ପିଲାଙ୍କର ବି ଚୁଟି ପାଚିଗଲାଣି ହଁ କି ନାଇଁ
ହଁ ମଲ ବି ତ ହେ ପାକ
ହଁ ଆଗେ ସତୁରିୀ ଅଶୀ ବର୍ଷର ବୟସ୍କ ଲୋକଙ୍କର ବି ଚୁଟି ପାଚୁନଥିଲା ସେ ସବୁ ଜିନିଷ ନିଜେ ହିଁ ତିଆରି କରିଥିଲେ ଯେମିତି ସୋରିଷ ତେଲ ହଉ କି ପନିପରିବା ନିଜ ବାରରେ ଲଗଉଥିଲେ ଫସଲ ଥିଲେ। ସବୁ ପ୍ରକାର କିଛି କିଣା ବି ଯାଉନଥିଲା ଶାଗ ଖାଉଥିଲେ ପନିପରିବା ତେଲ କମ ଦେଇ କରିଥିଲେ ସବୁ ପ୍ରୋଟିନ ଜିନିଷ ହିଁ ଖାଉଥିଲେ ହେଲେ ଆ ଆମେ କଣ ଖାଉଛନ୍ତି ବି ଖାଉଛନ୍ତି ପଇସା ଅଧିକ ଦେଇକି ହେଲେ ବିଷ ହିଁ ଖାଉଛନ୍ତି। ପିଜା ହେଲା ବର୍ଗର ହେଲା ଚାଓମିନ ହେଲା ବାହାର ଜିନିଷ ବିଷ ଖ ହଁ କି ନାଇଁ ସେ ସେଇଥିପାଇ ହିଁ ଆମର ଦେହ ଟା ଖରାପ ହୋଉଛି।
ହଁ।
ତା ସହିତ ସେଇ ଯୋଉ ଆମେ ବାହାର ଜିନିଷ ଆଣି ଖାଇଲେ ସେ ଜରି ଗୁଡା ବି ଆମେ କଣ କଲେ କିଛି କରିପାର ସେଇଟା ତ ନଷ୍ଟ ହିଁ ହଉନି ସେ ଜରି ଆମେ ମାଟିରେ ପକେଇଲେ ମାଟିରେ ପକେଇଲେ ମା ମାଟିରେ ପକେଇଲେ କଣ ହେଲା କୌଣସି ଗଛ ହିଁ ଉଠିଲାନି।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
ତମେ ନିଜେ ଦେଖିଥିବ ତମ ଟାଇମ କେତେ ବଡ଼ ବଡ଼ ଗଛ ଥିଲା
ହଁ।
ତମ ଘର ପାଖରେ ବଡ ବଡ ଅ ଅଛି ନା?
ଏବେ ଆଗେ ଥିଲା ଏବେ କିନ୍ତୁ ନାହିଁ କାଟି ଦେଇଛନ୍ତି।
ହୁଁ।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
ହୁଁ ବର ଗଛ ଓସ୍ତ ଗଛ ଥିଲା ସେଠି କଣ ଲାଭ ହଉଥିଲା କହିଲ ଦେଖିବା।
ସେଠି ଆମକୁ ଛାଇଦଉଥିଲା ଗରମ ହଉ ଥିଲା ଆମ ନଈ ପାଖରେ ଘର ଯେହେତୁ ସେପଟ ନାଇଁ ପାର ଲୋକ ଆସିଲା ପରେ ସେଠି ବସିକି ବିଶ୍ରାମ ନେଇ ପାରୁଥିଲେ। ଶାନ୍ତ ଲାଗ ଥିଲା। ଆମେ ବି ଯାଇକି ବସୁ।
ହୁଁ। ଆଉ ଗୋଟେ ଜିନିଷ ଦେଖ ସୂଚନା ନାହିଁ ଆଗେ ଏତେଟା ମାନେ ଅଧିକ ଘଡ଼ ଘଡିରେ ଲୋକ ମରିବାର ଆମେ ଶୁଣିଥିଲୁ। ଘଡଘଡି କମ ହୁଏ ବର୍ଷା ଟା ଅଧିକ ହୁଏ। କଣ ପାଇଁ ହୋଉଛି? ଗଛ ଉଁ ଠିକି ସେ ନ ଜାଣିଲେ ବି କୁହନ୍ତି ତାଳ ଗଛ ଏଇ ସବୁ ବଡ ବଡ ଗଛ ସବୁ ଘଡଘଡିଠୁ ଆମକୁ ବଞ୍ଚାଏ। କି ଗଛ ତ ରହିଲ ନାଇଁ ତାପରେ ଯୋଉ ପବନ ହଉଛି ସବୁବେଳେ ପବନ ବଡ ବଡ ଗଛ ଥିଲା ସିଏ ସବୁ ସମ୍ଭାଳି ନଉଥିଲେ। କେବେ ଗଛ ହିଁ ନାହିଁ।
ହଁ ସେଥିପାଇଁଅଧିକ ତା ହଁ ତା ଗଛ ନଡ଼ିଆ ଗଛ।
ଏଇ ଯୋଉ ସିଜିନ ଟା ଏଇ ଯୋଉ ବର୍ଷା ସିଜନ ଟା କେତେଟା କେତେ ଥର ବର୍ଷା ହେଇଛି କହିଲ।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
ବହୁତ କମ ଚାରି ପାଞ୍ଚ ଥର ବର୍ଷା ହେଇଛି ଚାରି ପାଞ୍ଚ ଥର ବର୍ଷା ହେଇଛି ସବୁ ଯେତେ ଥର ବର୍ଷା
କେତେ ଲୋକ ମରିଛନ୍ତି, ସେ ଚାରି ପାଞ୍ଚଥର ବସି କେତେ ଲୋକ ମଲେଣି, କେତେ ଜୀବ ଜନ୍ତୁ ବି ମଲେଣି।
ହଁ, ଘଡଘଡି
ଘର ଘରି ହେଇଥିଲା। ଗୋଟେ ମଇଁଷି, ସେ ଚଡଚଡି ମାଇଲା, ସେ ମରିଗଲା।
ହୁଁ, ସେଇ ଜିନିଷ ହଉଛି କଥା। ଘଡଘଡି ଯେତେଥର ଚାରି ପାଞ୍ଚ ଥର ବର୍ଷା ହେଇଚି, ସେତେଥର ଘଡଘଡି, ପବନ ଯୋରେ ହିଁ ହେଇଛି। କିନ୍ତୁ ଆଗେ କଣ ମାନେ, ଘଡଘଡି ବର୍ଷାଟା ଆ ଘଡଘଡି ବର୍ଷା ଟା କେତେ ହଉଥିଲା, ବହୁତ କମ ହଉଥିଲା। ପାଞ୍ଚ ଥର ବର୍ଷା ହେଲେ ଛ ଥରେ ଘଡଘଡି ହେଲା ବହୁତ। ଆଉ ପୁରା ସିଜନ ରେ ଥରେ କି ଦିଥର ପବନ ଜୋରରେ ହୁଏ, ଦି ଥର କି ଚାରି ଥର ଅଧିକ ପବନ ହୁଏ। ଏବେ ଯେତେବେଳେ ଦେଖ ନଷ୍ଟ ହଷ୍ଟ, ଘଡଘଡି ମାରିକି କଉଠି ନଷ୍ଟ ହେଇଯାଇଛି, ପବନ ମାରିକି
ଯେତିକି ପରିମାଣ ବର୍ଷା ବି ହଉନି, ସେ ଏଇନୁକା ଖାଲି ପବନ, ଘଡ ଘଡି
ହଁ, ଠିକ କଥା କହିଲ। ଏଇ ସବୁ ଜିନିଷ ହଉଛି ଆ ଫଳରେ କଣ ହଉଛି? ଆମ ହିଁ, ଆମେ ହିଁ ସବୁର ସବୁ ଆମ ପାଇଁ ଆମରି କ୍ଷତି ହଉଛି, ହଉଚି କି ନାଇଁ? କ୍ଷତି ହେଲେ ଆମେ କଣ କରିପାରିବା, ଆମରି ସବୁ ଦୋଷ। ହଁ କି ନାଇଁ?
ଆମେ ନିଜେ ହିଂ, ଆମ ନଷ୍ଟ କରୁ।
ହୁଁ, କେମିତି ନଷ୍ଟ କଲେ ଟିକେ କହିଲ?
ଆମେ ତାଙ୍କୁ କଣ ଗଛ କାଟିକି ଆମେ ଯଦି ଘର ତିଆରି କରୁଛନ୍ତି
ହୁଁ।
ଗଛକୁ କାଟିକି ଆଣିଚି କାଠ ତିଆରି କରି ଆମର ଯାଉ ଜିନିଷ ଯାଉ ତିଆରି କରିଛନ୍ତି।
ହଁ।
ହୁଁ।
ମାନେ ସବୁ ପରିବା ବି ଆମେ ଫଳ ବି ପାଉନାହାନ୍ତି। ଆମ ପିଲାବେଳେ କେତେ ଟଙ୍କାରେ ପରିବା ମିଳୁଥିଲା? ପରିବା, ଫଳ କେତେ ଟଙ୍କାରେ ମିଳୁଛି?
ବହୁତ କମ୍ ପଇସାରେ।
କେତେ ଟଙ୍କା ତମ ମିଳିଥିଲା? ସେଉ
ନାହିଁ, ତଥା ବି ପନ୍ଦର କୋଡିଏ ଟଙ୍କା ଲାଗିଥିଲା, ପନ୍ଦର ଟଙ୍କା ଏମତି ନେଇଯାଉଥିବ, ଯାହାବି ହେଲେ ଏବେ ହେଲାଣି, ସତୁରୀ ଅଶୀ ଟଙ୍କା, ହଁ।
ହଁ, ଠିକ୍ କଥା କହିଲ। ଆଉ, ସବୁ ପ୍ରକାର ପରିବା ମିଳୁନି।
ନା। ସେ ସବୁ, ସାଧା ମସଲା ଜିନିଷ ହିଁ ବ୍ୟବହାର ହେଇକି, ସେ ସେ ପରିବାର ବି କିଛି ସ୍ୱାଦିଷ୍ଟ ବି ନାହିଁ।
ହୁଁ ସେଥିପାଇଁ ବି ବହୁତ ପ୍ରକାର ରୋଗ ହଉଛି। ଯେମିତିକି ହାଟାଟାକ ହେଲା। ଅଧିକ ପରିମାଣରେ ଏବେ ହାର୍ଟଟାକ କ୍ୟାନ୍ ସର୍ ବ୍ରେନ୍ ଷ୍ଟ୍ରୋକ। ହଉଛି କି ନାଇଁ। ହାର୍ଟ ଆଟାକ୍ ଯଉ ହାଟଟାକ୍। କେବେ ଯୋଉ ହଉଛି ଦେଖିବ ଘରେ ଘରେ ହାର୍ଟ ପେସେଣ୍ଟ ସୁଗାର ପେସେଣ୍ଟ। ସବୁ ଜାଗାରେ ଦେଖା ଯାଉଛନ୍ତି। ସବୁ ତମ ସେପଟେ ଅଛନ୍ତି ନା ନାଇଁ?
ହଁ।
ସବୁ ଘରେ। ସବୁ ଘରେ ହିଁ ସୁଗାର ପେସେଣ୍ଟ ହାର୍ଟ ପେସେଣ୍ଟ ରହୁଛନ୍ତି, କଣ ପାଇଁ ଏଗୁଡା ହଉଛି ଆଗେ ତ ଆଗେ ତମେ ଶୁଣିଥିଲ ତମ ପିଲା ବେଳେ ଏଇ ଯୋଉ ରୋଗ ସବୁ ନା ଶୁଣିଥିଲ।
ନା ଏବେ ମସଲା ଖାଦ୍ୟ। ଆଜ୍-
ବାର ମସଲା ଖାଦ୍ୟ ଖାଇଲେ ଠିକ ଟାଇମ ରେ ଠିକ ବର୍ଷା ହେ ପ୍ଲାଏ ହେଲା ଠିକ ଟାଇମରେ ହେଲା ନାଇ ତାପରେ ଗୋଟେ ସିଜନ ଅଛି ଖରାପରେ ବର୍ଷା ବର୍ଷା ପରେ ଶୀତ ଏମତି ଅଛି ସିଜନ ଭି ଅନୁଭତ ହେଲାନି ଶୀତ ଅନୁ ମେଘ ହଉନି ଠିକ ଟାଇମ ରେ ବର୍ଷା ଅନୁ ତ ହଉନି।
ଶୀତ ଦିନରେ ବି ହିଁ ବର୍ଷା ଶୀତ ଦିନ ହେଲେ ବି ବର୍ଷା ହଉଛି।
ଶୀତ ଦିନ ଏବେ କେତେ ଦିନ ଅନୁଭୂତ ହଉଛି? କୁହ ତ ଟିକେ। ଶୀତ ଦିନି ପ୍ର ଶୀତ ଦିନି ପୁରା ତିନି ମାସ ଦି ମାସ ଧରି ଶୀତ ହୁଏ ଏବେ କେତେ ଦିନ ଆଠ ଦିନି ଅତି ବେଶୀରେ ଆଠ ଦିନି ଶୀତ ହଉଛି।
ହୁଁ।
ଏମ ତି ହେଲା ବେଳକୁ ଶୀତ ଦିନେ ଆମର ହିଁ ବହୁତ ପ୍ରକାର ପନିପରିବା ମିଳେ ଏବେ ଆଉ ହୁଁ। ଶୀତ ତ ହଉନି ପନିପରିବା। କୋଉଠୁ ମିଳିବ ହଁ କି ନାଇଁ।
ହୁଁ।
ଯାହାହଉ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ମୋତେ ବି ବହୁତ ଭଲ ଲାଗିଲା। କେତେ କଥା ଶିଖିଆକୁ ମିଳିିଲା ମତେ।
ହୁଁ ଆଉ ହଉଛି ତମ ସେପଟେ ଯଦି କିଛି ପନିପରିବା ହେଲା ଆମକୁ ନେଇ ଆଣିକି ଦବ। ଆମର ଯୋଉ ସାର ମସଲା। ନେଇକି ଆସିବ ତ।
ହଁ ନିଶ୍ଚୟ।
ବ।
ଯାହା ସବୁ ଆମ ଗାଁ ରେ ହଉଥିବା।
ହୁଁ।
ଏମିତି କି ବାଇଗଣ ବାଇଗଣ ହଉଥିବା। ଭେଣ୍ଡି ଜହ୍ନି ପତାଳା।
ହୁଁ।
ଆଉ ତାରଗୁଜା।
ହୁଁ। ହଉ ମୁଁ ରଖୁଛି ପରେ କଥା ହବା।
ହଉ।
ହୁଁ।